ଆଜ୍ଞା, କୁହନ୍ତୁ ଆଜ୍ଞା।
ଆପଣ କଁ ଆଜ୍ଞା, ଆପଣରେ କ-କହିଲେଣି? ଆପଣ ମୋ ସା ତ-ତୁ ମୋ ସାଙ୍ଗଟି! ଆଜ୍ଞା ଆପଣ କୁହନ୍ତିନି।
କୁହ କୁହ କୁହ।
କହ ନଟ୍ କୁହ।
ହଁ ସେଇ ଉଣେଇ କୁଡ଼ିଏର ଫଳକ୍।
ଆଚ୍ଛା, ଆଚ୍ଛା ଏମିତି କଥା ତାହେଲେ! ଆଉ କଣ କହୁଥିଲି ମୁଁ ଭୁଲିଗଲି। ଆ କ-କଣ ଆଜ୍ଞା, ଆଜ୍ଞା କହୁଚୁ? ଆପଣ କ ଆପ୍ ମୋଣ ନାଇଁ ସରି, ଅଁ।
ତୁ ଯାଇଥିଲୁ ଏଟା ମନ୍ତ୍ରମୁଗ୍ଧ ଦେଖିଆ ପାଇଁ। ଅଁ ତୁ ତତେ କଣ ଭଲ ଲାଗିଲା ସେ ଫିଲିମ୍ ରେ?
ଅ ମୁଁ ଜାଣିବି ନଥିଲି। ମାନେ ମତେ ମୁଁ ବି ଜାଣିପାଇଲିନି, ମତେ କମ୍ ଭଲ ଲାଗିଲା। କିନ୍ତୁ ଆଉଥରେ ଭଲ ଲାଇଲାନି।
ମୁଁ ଯଦି ମୋ ସାଙ୍ଗ ମାନଙ୍କୁ ନେଇକି ଯାଇଥାନ୍ତି, ପ୍ରପର୍ ପୁଅ ମାନଙ୍କୁ। ସପୋ ଧର୍ ଦଶ ଜଣକୁ ନେଇକି ଯାଇଥାନ୍ତି!
ହଁ-ହ୍।
ଫିଲିମ୍ ସଇଲା ପରେ, ମୁଁ ହସ୍ପିଟାଲ୍ ରେ ଥାଆନ୍ତି।
ଏମିତି ବୋହେ ମତେ ସେ ଭଡ଼୍ ଭଡ୍ ଶିଖିଥାନ୍ତୁ ସେମାନେ। ଇଣ୍ଟରୱାଲ୍ ଲେଇ ମତେ ମାର୍ ଦେଇେଥାନ୍ତେ! ମାନେ ସେ ଫିଲିମ୍ ରେ କମେଡି ବହୁତ ବଢ଼ିଆ ଅଛି। କିନ୍ତୁ ଷ୍ଟୋରୀ, ବିଲ୍ କୁଲ୍ ନାଇଁ। ମାନେ ଦେଖେ ଗୋଟେ ଫିଲ୍ମ ଷ୍ଟାର୍ଟ ହବ। ତୁତ ଯେତିକି ଫିଲ୍ମ ଦେଖିଥିବୁ ନୋଟିସ୍ ଗୋଟେ ଭଲ ଫିଲିମ୍ ଫିଲ୍ମ ଷ୍ଟାର୍ଟ ହବ, ଗୋଟେ ହୁକ୍ ଗୋଟେ ହୁକ୍ ରୁ ଷ୍ଟାର୍ଟ ହବ। କି, ଷ୍ଟୋରୀଟା ଏଇଟା। ହେଲା ତ ଏଣ୍ଡ ଯାଏଁ ଦେଖିବା ପାଇଁ ଚାହେଁ କି, ସେ ଷ୍ଟୋରୀରେ କଣ ହବ? ବଟ୍ ଏଟ୍ ଦି ଏଣ୍ଡ୍ କଣ ଦେଖୁ ଯେ, ଭୂତ ଗାଉଛି ଗୀତ।
ବାଇ ତମର ସେପଟେ ଯଦି ଭୂତ ଗୀତ ଗାଉଚନ୍ତି! ଆମର ଏଠି ମୁଜୁରା କରୁଛନ୍ତି ହେଲା ନା ଧଳା ଶାଢୀ ଧଳା ଶାଢୀ ଶୁଣନୁ ଧଳା ଶାଢୀ ପିନ୍ଧି ଆସି ପ କଲି କମରେ ନାଚୁଛନ୍ତି
ହିଁ ହିଁ ହାଁ ହାଁ
ସିଡି ଇୟୁଜ କରୁଛନ୍ତି ନି
ଆମେ ବି ଯିବା ଆମେ ସାତ ତ ଆଠ ଜଣ ଯିବା ଧଳା ଶାଢ଼ୀ ପିନ୍ଧିକି ନାଚିବା ଏ ପିଲାମାନେ ଆଇଲେ ହିଁ ହିଁ ହିଁ
ବେ ସିଏ ନନ୍ଦନ କାନନ ଯାଉଛନ୍ତି ସେ ମୋ ବୋ ଧଇଲେ
ଆମେ ବି ଯାଇଛୁ ଆମକୁ ଜଣା ଅଛି ନନ୍ଦନକାନନ ତେର ନମ୍ବର ବସରେ ଯିବୁ ବୋଲି
ତେର ନବର ବସ ରେ ଯିବି ଜଣକା ତିରିଶ ଟଙ୍କା କି ଚାଳିଶ ଟଙ୍କା ବି ପଡିବ
ହଁ
ନନ୍ଦନକାନନ ଗଲା ପରେ ପ୍ରବଳ ଖରାପ ହବ ଖରା ହେଲା ପରେ ଆପଣ କଳା ପଡିଯିବେ କଳା ହେଲା ପରେ କଳା ପଢା ପଡିଯିବ ଆଉ କଣ ବେଶୀରୁ ବେଶୀ କଣ ହବ ତାପରେ କଲି ଶୁଆ ଦେଖିବି ତାଙ୍କେଶ ବେଶୀ କିଛି ହବନହିଁ ମୋ ସାଙ୍ଗ ଗୋଟେ ଏମତି ଅଛି ପୁରା ପୁରା କଳା ହେଲା ପୁରା ପିଚ ତୁମ ମାମ ତାକୁ ଚିଡାଏ ନିଗ୍ରୋ ନିଗ୍ରୋ ମାନେ ଜାଣିଚ
ହଁ ହଁ ମୋର ଗୋଟେ ସାଙ୍ଗ ବି ଅଛି
କାଇନା ନିଗ୍ରୋ ନିଗ୍ରୋ ମାନେ ଯୋଉ ମାନେ ପିଚ ବ୍ଲାକ୍ ଅନ୍ଧାରରେ ଲାଇଟ ବନ୍ଦ କରିନ ଗାୟିପ ସେ ପିଲା ହଉଛି ସେଇ
ଆଚ୍ଛା ମୋର ବି ଗୋଟେ ସଂଘ ସେମିତି ଅଛି ତାକୁ ବି ଆମେ ନିଗ୍ରହ ହିଁ ଡାକୁ
ତ ତାକୁ ମୁଁ ଦିନେ ପଚାରିଲି ମତେ କହିଲେ କି ମୁଁ ତାକୁ ଡାକିଲିଆଚୁଆଲି ନଦୀରେ ଆ ଗାଧେଇବା ହେଲା
ହେଲେ ଭାଇ ମୁଁ ଯିବିନି ସେତେବେଳେପହଁରା ଶିଖିନି ହେଲା ମୁଁ ମୁଁ ଯିବିନିଁ କାହିଁ ଯିବିନି ନା ଖରା ହେଉଛି ମୁଁ କହିଲି ଖରାଟାରେ କଣଟା କରୁଛୁ ନାଁ ଭାଇ ମୋର ଟ୍ୟାନ୍ ହେଇଯାଇଛି
ୱାହା
ମୁଁ କହିଲି ଭାଇ ତୁ ସାହାରାରେ ଟିକେ୍ ନାଁ କାହିଁକି ନାଁ ଛୁଆ ବେଳୁ ଟ୍ରେନିଂ ହେଇଯାଇଛି
ହ
ପରମାନେଣ୍ଟ ଟ୍ରେନିଂ ତୋର ଛାଡ଼ୁନି
ସେଇଟା ଟିକେ୍ ହେଇଯାଇଛି ତାର ଆଉ
ଯେ ସିଏ ମାନେ କଣ କୁହନ୍ତି ସେ ପିଲା ତ ଛାଡ଼ ଆଉ ଆମ ସହିତ ସାଙ୍ଗ ହେଉନି ବଡ଼ ଲୋକ ହେଇଗଲାଣି ସେପୁରା
ଓହୋ ଏମିତି କଥା ତାହେଲେ
ହଁ ସିଏ ନା ବହୁତ ବଡ଼ ଲୋକ ଭାଇ ତାର ଆମ ସହିତ ଆଉ ସେ ସାଙ୍ଗ ହଉନି କୋଇ ବାତ ନେହି ହେତା ରେତା
ଐସା ହେତା ଆଉ କଣ ହିନ୍ଦୀ ବସେଇଲେଣି
ହଁ ସରି ଏମିତି ହୁଏ ଏମିତି ହୁଏ ସେ ଟିକେ ଫିଲ୍ମରେ ବାହାରିଵ ସିଏ ଏମିତି ଇଏସେ୍ ଇଏସେ୍
ମୋର ବି ଗୋଟେ ସାଙ୍ଗ ଥିଲା ମାନେ କିଛି ସାଙ୍ଗ ନଥିଲା କହିବାକୁ ଗଲେ ମାସେ ତଳେ ସେ ପିଲାଟା ମାନେ। ଏ ମାସେ ତଳେ ବି ନାଇଁ ତିିନି ମାସ ମାନେ ମାର୍ଚ୍ଚରେ ମାସରେ ସେ ପିଲା ଟା ଫେବୃୟାରୀ ଟାଇମିରେ ମତେ ମେସେଜ୍। କରିଥିଲା ମୁଁ ଜାଣିନଥିଲି ସେ ପିଲା କିଏ। ମତେ ସେ ଇନଷ୍ଟାରେ ମେସେଜ୍ କରିଥିଲା ତ ଆଉ ମୁଁ ସେମିତି ତ ବହୁତ ରିକୁଏଷ୍ଟ ଆସୁଛି। ଥୋଡ଼ି ମୁଁ ରିପ୍ଲାଏ କରିବି ସମସ୍ତଙ୍କର ମୁଁ କରିନଥିଲି ପଡ଼ିଛି। ତାପରେ ମୁଁ ଉଁ ଏପ୍ରିଲି ନା ସରି ମେ ରେ। ଗୋଟେ ମୋ ସାଙ୍ଗ ଘରକୁ ଯାଇଥିଲି ମାନେ ମୋର ସେ ଛୋଟ ବେଳର ସାଙ୍ଗ। ତା ଘରକୁ ଯାଇଥିଲି ତା ସହିତ ଗୋଟେ ଫଟୋ ଦେଇଥିଲି। ମାନେ ଷ୍ଟୋରି ପକେଇକି ସେ ପିଲାଟାକୁ ସେ ପିଲା ଜାଣିଛି। ତ୍ ସିଏ ତା ସେ ଷ୍ଟୋରି ରିପ୍ଲାଇ କରିଛି ତା ନାଁ ନେଇକି ଇଏ ଇଏ। ଆ ମୁଁ ତାପରେ ସକ୍ ମୁଁ କହିଲି ଇଏ ଆକୁ କେମିତି ଜାଣିଲା ମାନେ। ମୋ ସାଙ୍ଗ ନା ସ୍ଵାତି ତ୍ ସ୍ଵ
ମୋ ସାଙ୍ଗ ନାଁ ବି ସ୍ଵାତି ତୋର୍ ତୋର୍ ଯୋଉ ସ୍ଵାତି ମୋର ଯୋଉ ସ୍ବାତି ସମାନ କି।
ନାଁ ନାଁ ସେମିତି ହେଇପାରିବନି।
ନ ହେଲେ ବେଟର୍।
ହଁ ତାପରେ। ଆ ସେ ସ୍ଵାତି କୁ ସେଇ ପିଲାଟା ଯୋଉ ପିଲା ଟା ମତେ ଆ ଆଗରୁ ମେସେଜ୍ କରିଥିଲା ଯାହା ମେସେଜ୍ ମୁଁ ସିନ କରିନଥିଲି। ସେ ତାକୁ ଚିହ୍ନିଛି ତ ସିଏ ମେସେଜ କଲା ମତେ ସ୍ଵାତି। ମୁଁ ଏବେ ସକ୍ କି ସେ ପିଲା ଟା ମତେ ତାକୁ କେମିତି ଚିହ୍ନିଲା ତ ମୁଁ ତାପରେ ସିନ୍ କଲା ବେଳକୁ ସେ ପିଲାଟା ମତେ କେମିତି। କୁଆଡୁ ଚିହ୍ନିଚି ଭଗବାନଙ୍କୁ ଜଣା ମୁଁ ଜାଣିନି ସେ ମୋତେ ମେସେଜ୍ କରୁଛି ଆଉ ସେ। କଣ୍ଟିନ୍ୟୁ ବୋଧେ କୋଡ଼ିଏ ପଚିଶ ଦିନି ହେଲାଣି ମୋତେ ମେସେଜ୍ କରିଚାଲିଛି ମୁଁ ତା ମେସେଜ୍ ସିନ୍। କରିନି ସେ ମୋ ସବୁ ଷ୍ଟୋର୍ ରେ ରିପ୍ଲାଏ କରୁଛି ହଏ ରାଜଶ୍ରୀ ହ୍ୟାଲୋ ରାଜଶ୍ରୀ ଇଏ ସିଏ ସିଏ ସିଏ। ଆପଣ ଆମ ଆମେ ଗୋଟେ ଭଲ ସାଙ୍ଗ ହେଇ ପାରିବା ଇଏ ହେଇପାରିବା ସିଏ ହେଇପାରିବା ସେ ଆ କୁଆଡ଼େ କୁଆଡ଼େ ପଳେଇଲାଣି ମୁଁ ଭାଇ ତା ମେସେଜ ସିନ୍ କରିନି। ତୋର ସାଙ୍ଗ ହବାରେ ମତେ ଇ
ଏ ଜବର। ଏ ଯୋଉ ଜବରଦସ୍ତି ଫ୍ରେଣ୍ଡସିପ୍ ଟା କରୁଛି ଏ ଫ୍ରେଣ୍ଡସିପ୍ ଭଳିଆ ଲାଗୁନି।
ଏ ଇଏ ଫ୍ରେଣ୍ଡସିପ୍ ଫ୍ରେଣ୍ଡସିପ୍ କିଛି ନୁହଁ ସିଏ ଆଗ ମୋତେ ଡାଇରେକ୍ଟ ହିଁ। ଏ ଗୋଟେ କଥା କହିଲା ଯୋଉଟା କି ତୁ ବୁଝି ଯା। ତା ପରେ ମୁଁ ଡାଇରେକ୍ଟ ହିଁ ମନା କରିଦେଲି ଓବିଅସ୍ କଥା। ତାପରେ ଆଉ କଣ ବଞ୍ଚିଲା ଫ୍ରେଣ୍ଡସିପ୍।
ହୁଁ।
ତ ସେ ଫ୍ରେଣ୍ଡସିପ୍ ବି ଭାଇ ମୁଁ ତାକୁ ଚିହ୍ନିନି ଜାଣିନି ଦେଖିନି। ଖାଲି ମୋ ସାଙ୍ଗର ସାଙ୍ଗ ବୋଲି କଁ ମୋ ସାଙ୍ଗ ହେଇଯିବି ନା କଣ?
ନାଇଁ ନାଇଁ ନାଇଁ ତାକୁ ଯଦି ତୋ ସହିତ ଫ୍ରେଣ୍ଡସିପ କରିବାର ଅଛି ସେ ଆମ ସହିତ ଟିକେ ଫ୍ରେଣ୍ଡସିପ କରୁ ତାପରେ ବୁଝେଇ ଦବା ପ୍ରେଣ୍ଡସିପ ଟା କେମିତି କରାଯାଏ।
ହଁ ମୁଁ ତମ ଆଇଡି ଦେଇଦେବି ନିଅ ଆଗ ଫ୍ରେଣ୍ଡସିପ କରେ।
ଆମ ଆମ ସହିତ ଆଦିତ୍ୟ, ସିନୁ, ସୁରଜ। ଆମ ଯେତେ ଦେବାଂଶ ଆମ ସହିତ ଟିକେ ଫ୍ରେଣ୍ଡ୍ ସିପ କରୁ।
ତା ପରେ ସେ ଫ୍ରେଣ୍ଡସିପ କରିବାକୁ ମୋ ପାଖକୁ ଆସିବ ସେ ଆଉ
ଆଉ ଆସିବନି ସିଏ ସେ ଏତିକି ଶୁଣ ଏଇ ଯୋଉ ଏତିକି ଷ୍ଟେପ୍ ଭେରିଫିକେସନରେ ସେ ଦୁଇଟା ଷ୍ଟେପ୍ ରେ ମରିଯାଇଥିବ।
ସେ ସହିଦ ହେଇ ଯାଇଥିବ।
ସେ ସହିଦି ହେଇଯାଇଥିବ ଦେଖ ଏକରୁୁ ଏକ ରଷ୍ଟର ଅଛନ୍ତି। ତାନା ମାରଲା ବାଲା ବି ଅଛନ୍ତି ହେଲା। ଆଉ ଆଉ କହିପାରିବିନି ଜାଣିପାରୁଥିବୁ। ସେମତି ପିଲା ବି ଅଛି ଦେବାଂ ଦେବାଂଶ ଅଛି ତାର
ହଁ ହଁ।
ଦେବାଂଶ କୁଟିଦେବ।
ସିଏ ଅଛି ଏକାଥରେ କଣ ଦେଶ
କେମିତି ହେଇଗଲା ଆଜି।
ସିଏ ଆଜି ଆସିଥିଲା ବା ମାନେ ସେ ତା ଗାଁ ଘରେ ଥିଲା ଗାଁକୁ ପଳେଇଥିଲା। ଗାଁକୁ ତା ଗାଁ ମାନେ ତା ଘର ଝାରସୁଗୁଡ଼ା ତ ସେଇଠୁ ଆସିଲା ଆଉ ସିଏ ଆଜି ଏମିତି ଦିନରେ ଆଇଲା କି ତାର ଆଉ ମୋର ଝଗଡା ହେଇଗଲା।
ଉଁ ହୁଁ ହଁ। ଆରେ ସିଏ ଏବେ ଛାଡି ଦେଇଥାନ୍ତା ତ କଲେଜ ସିଏବା ଦେବା କଣ କଲେଜ ଛାଡି ଦେଇଥାନ୍ତା ତାର ସେପଟେ କଣ ହେଇଯାଇଥିଲା ନା କଣ
କି କହିଲା।
ମୁଁ ତ ଗୋଟେ ଶୁଣିବାକୁ ପାଇଲି ଅନେଷ୍ଟଲି ଶୁଣିବାକୁ ପାଇଛି ମୁଁ
ଶୁଣି ଆକୁପାଇଛୁ କିଏ ସେ ହେ ନାମ ଆଇଲା କେମିତି ତାହେଲେ ସେ ମତେ ବି ଏ ଗପ ଟା କହିଥିଲା। ଯେଉଁଟାକି ମୁଁ ଦିଇ ମିନିଟ୍ରେଁ ଜାଣିଦେଲି ମୋତେ କିଛି ଦିନ ପୂର୍ବରୁ ମେସେଜ କଲା। କି ମାନେ ମୁଁ ଛୁଟି ଭିତରେ ତା ସହିତ ରେଗୁଲାର ହିଁ କଣ୍ଟାକ୍ଟ ଥିଲି ମାନେ ଡେଲି ହିଁ କଥା ହେଇଛି। ତା ମୋତେ କହିଲା କି ମୁ ଆଉ କଲେଜ ଯିବିନି ମୁଁ ଏବେ ଡିସି ଷ୍ଟେନ୍ସରେ ବିଏସ୍ ସି କରିବି।
ମୁଁ କହଲି ୟା ସହିତ ଗପିବା ଅପେକ୍ଷା ମୁଁ ସୁନୀଲକୁ ମେସେଜ୍ କରେ ସୁନୀଲକୁ ମେସେଜ କଲି ଏଇଟା ଗଲା ଡହରା ମି ମାରୁଛି। ସେ କାଲି ରାତି ଦଶଟାରେ ବି ମୋ ସହିତ କଥା ହେଇଛି କିନ୍ତୁ କହିନି ମୁଁ ଆଜି ଆସୁଛି କିନ୍ତୁ ମୁଁ ଜାଣିଥିଲି ସେ ଆଜି ଆସୁଛି। ମୁଁ କହିଲି ହଉ ପୁଅ। ମୁଁ ସେଥିପାଇଁ ଡାଇରେକ୍ଟ ସୁନୀଲକୁ ପଚାରିଲି କେତେବେଳେ ଆସିବ କେମତି ଆସିବ ସବୁ ସଏ ମୋତେ କହିଦେବ। ତ ମୁଁ କାହିଁକ ତା ସହିତ ପଢିବି ଏ ଗୋଟେ ରଙ୍ଗ ଦେଖଉଛି।
ଜାଣିଛି
ଏମିତି ଆସିଲା ଯେ ଏକାତରେ ଝଗଡ଼ା ବସ୍ତା ତାଠୁ ସତ ଆଉ ସକାଳୁ କଥା ହଉନି।
ମାନେ ତୁ କୋଉ ବିଷୟରେ ଝଗଡା କଲୁ ତୁ ମନା କରୁଥିଲୁ ଆସିବୁନି ବୋଲିଲେ ତୁ ଆସିଲୁ କେମିତି ତୋ ସାସ କେମତି ହେଲା ଆସିବା ପାଇଁ ଏଁ ମନା ଆଉ।
ଆରେ ସେ ଯେଉଁ ପଛରେ ବସ୍ତିରେ ଯାଇକି ଆମେ ଯେଉଁଠି ବସିଥିଲୁ ଆଗ ସେଉଠୁ କଥା ପଳେଇ ପଳେଇ କୁଆଡ଼େ କୁଆଡ଼େ ପଳେଇଲା ସେଇଠୁ ସେଥିରେ ଆମର ଜୋର ଝଗଡ଼ା ହେଇଗଲା। ତାପରେ ମୋ ମୁଣ୍ଡ ବହୁତ ଜୋରସ ଖରାପ ହେଇାଇଥିଲା ବହୁତ ଜୋରସେ ଚିଲେଇଦେଲି। ସେ ଚିଲେଇଲା ମୁଁ ଚିଲେଇଲି ସ୍ନେହା ଚିଲେଇଲା ସବୁ ଚିଲା ଚିଲେଇକି ମାର ପିଟା ହେଇଗଲୁ। ଆଉ ତମ ମାନେ ସେତେବେଳେ ସାୟଧେ କ୍ଲାସ ରେ ନଥିଲ। ନାଇଁ ଥଣ୍ଡା ହେଇନି ଏବେ ଯାଏଁ, ମାହୋଲ୍ ଟା ଗରମ ଅଛି। ନା ତା ସହିତ କଥା ହଉନି।
ବଡେ ଅଜିବ ଆଦମି ହେ ୟାହାଁ ପେ।
ଆ ସେ ଗୋଟେ ବେଶୀ ହେଉଥିଲା ଆଜି ମୁଁ ମୁଣ୍ଡଟା ମାନେ ପୁରା ଗରମ୍ କରିକି ରଖି ସେ ତା ଉପରେ ମୋ ମୁଣ୍ଡ ଏମିତିରେ ଗରମ୍ ଥିଲା ତାପରେ ସୁରଜ କଣ କହେ ଏ ମାନେ ଛାଡ, ସେ କଥା ଆମେ କଥା ହବାନି। ନାଇଁ ନାଇଁ ନାଇଁ ନାଇଁ। ନାଇଁ ନାଇଁ ନାଇଁ ନାଇଁ ଏ କଲ୍ ଟା ରେକର୍ଡ଼ ହେଉଛି‌।
ସୁରଜ୍ କଥା ମୁଁ କଣ କହିବି ସୁରଜ୍ ଭାରି ବଢିଆ ପିଲାଟା ଆକ୍ଚୁଆଲି ଭଲ ପିଲାଟା।
ଆକ୍ଚୁଆଲି ଭଲ ପିଲାଟା। ଆରେ ସେ ପିଲାଟାର ମାନେ ସେନ୍ସିଟିଭ୍ ପିଲାଟା ସେଇଟା।
ହଁ ମାନେ ସେ ଟିକେ ମାନେ କଣ କହ ତ ସେ ସେ ହଁ ଇମୋସ୍ନାଲ୍ ଟିକେ। ମାନେ ପିଲାଟା ଭଲ, କିନ୍ତୁ
ମାନେ କେଆର କର
ହଁ କେୟାର୍ କରେ ବହୁତ କେୟାର୍ କ କରେ, କିନ୍ତୁ ବେଳେ ବେଳେ ତାର ଟିକେ ମୁଣ୍ଡଟା ଖରାପ ହେଇଯାଏ ଯେ ତାପରେ ଗଲା ଆଉ।
ସିଏ ତାର ଦେଖ୍ ଇମୋସନାଲ୍ ପିଲା ଟା ମାନେ ବହୁତ ଜଲଦି କଥା ତାକୁ ବାଧିଯାଏ।
ହଁ। ମାନେ ସେ ଛୋଟ ଛୋଟ କଥାରେ ବି ଟିକେ ବାଧିଯାଏ। ହୁଁ, ମାନେ ସେ ଟିକେ ବେଶୀ ଭିତରକୁ ନେଇଯା
ଏବେ ଶୋଇଗଲେ ଭଲ କଥା, କାଲି କଲେଜ ଅଛି। ଆଜ୍ଞା ଗୁଡ୍ ନାଇଟ୍। ଶୁଭ ରାତ୍ରି ଶୁଭ ରାତ୍ରି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ହୁ